କଣ କରୁଚ?
ଭୃସଙ୍ଗ ପତ୍ର ଖାଉଥିଲି।
ଓ ଖାଅ ଖାଅ ଗ୍ୟାସ କମିଯିବ ଜିରା ଟିକେ ଖାଇଦିଅ କମିଯିବ।
ହଁ ବା ଭୃସଙ୍ଗ ପତ୍ର ଖାଇଲେ ଡାଇବେଟିସ ଫାଇବେଟିସ୍ ଯୋଉ ହଉଚି ସେ ସେଥିପାଇଁ ବି ଭଲ ତ ଛାତି ପୋଡା ପାଇଁ ବି ଭଲ।
ହୁଁ ଅରୁଆ ଜିନିଷଟା ଅଧିକ ଖାଇବନି ଅରୁଆ ଜିନିଷଟା ଖାଇଲେ ବି ଗ୍ୟାସ୍ ହେଇଯିବ।
ହୁଁ ସେୟାପା ମୋ ବୋଉ ମୋତେ ଦେଇଦେଲା ମୁଁ ବି ଖାଇଦେଲି।
ବାହାଘରିଆ ଯାଇଥିଲ ସେଦିନ ଖାଇଥିଲା ବା।
ହୁଁ ସିଏ ସାଧା ଭାତ ହେରିକା ଥିଲା।
ଓହୋ। ଖାଇବା ଆଉ କଣ କରିବା। ହଁ ମଝିରେ ଗୋଟେ ଟିଚର ମାନଙ୍କ ପାଇଁ ଏକ୍ଜାମ ଦେବା ପାଇଁ ଆସିନଥିଲା
ହୁଁ ହୁଁ ହେଇଥିଲା ହେଇଥିଲା କଣ ତୁ
ହେଇଥିଲା କୋଉଠି ଯେ ସବୁ ଯୋଉଠି ଟିଚର ମାନେ ଏକ୍ଜାମ ଦେବେ ଆଉ ସେମାନେ ଯଦି ପାସ ହେବେ ସେମାନେ ଟିଚର ହେଇକି ରହିବେ ନ ହେଲେ ନାଇଁ ସେମାନଙ୍କୁ କଢା ହେଇଯିବ ବାବାର ଟିଚର ମାନେ ଏମିତି ଇଏ କଲେ ଯେ ଏକାଥରେ
କଣ କରୁଥିଲେ କି
କଣ?
ଖଡ଼ ଖଡ଼ ହଉଚି
ହିଁ ହିଁ ହିଁ ହୁଁ
ତା ଟିଚର ମାନେ କଣ କଲେ କି ଏମିତି ପୁରା ଫାଶୀ ହେଇଗଲା?
ପାସ୍ ହେଇଲେଣିି ଷ୍ଟ୍ରାଇକ୍ କଲେ କି ଆମକୁ? ଆମେ ଏକ୍ଜାମ ଦେବୁନି।
ତାପରେ।
ତାପରେ ଆଉ କଣ ଏତେ ଜଣ ଷ୍ଟ୍ରାଇକ୍ କଲେ ଆଉ ଏକ୍ଜାମମ୍ ଥୋଡ଼ି ନା ଦେଇପାରିବେ।
ଆଦୁଆ ଷ୍ଟ୍ରାଇକ କଲେ ମାନେ ସେ ସେତିକି ଯାକ ସବୁ ଅଦୁଆ।
ମତେ ବି ଚା ହେଲା ଆମର ଗୋଟେ ଗାଁ ସ୍କୁଲରେ ଗୋଟେ ଟିଚର ଥିଲେ ହେଲା। ସେଏ ତ ଛାଡ ମାନେ କଣ ପ୍ରତି ମାଡିରେ?
ପ୍ରତିମା ନା ପ୍ରତିମା ହୁଁ ତାପରେ।
ବାବା ସିନା କିଛି ଜାଣିନାହାନ୍ତି କିଛି ଜାଣିନାହାନ୍ତି। ମାନେ ସେ ତା ଦେହରେ ମାନେ ପାଠ ପଢ଼ାଇକିଏ କରୁଛନ୍ତି ଦେଖ ସେ ମାନେ? ଟ୍ରାଏ ଟିକେ କରୁନାହାନ୍ତି କି ମୁଁ ଆଉ ଟିକେ ଆଗକୁ ଉଠିକି ବିଡି ସାରିଦେବି କି କଣ କରିବି କି? କରିଦେବି ନା କିଛି ନାହିଁ ଦେଖିଲେ ଦୁଃଖ ଲାଗେ।
ଚାଳିଶ ବର୍ଷର ବି ହେଇପାରେ।
ଆଉ ବିିିଡି କଣ କଲେ ହବ ଯେତେବେଳେ ବୟସ ଥିଲା ନା ଆଉ ଆଉ ଏବେ ଆଉ ଗଲେ କଣ ହବ ନାଇଁ।
ନାଇଁ ନାଇଁ ଏବେ କଣ ବିଇଡି କରିବ ମାନେ ଚାଲିଛିିବତେ।
ନାଁ ଚାଳିଶ ବର୍ଷ ବୟସରେ ଆଉ ଚାକିରି ଅଛି। ଲିମିଟ ଅଛି ନାଉ ଚାଳିଶ ବର୍ଷ ପଇସରେ କଣ ଆଉ।
ହୁଁ ହୁଁମତି କଥାଥାହରେଲେ କଣ ଚୁପ ହେଇଗଲ।
କ?
ହଁ ଆଉଛି ଗୋଟେ ଗୋଟେ ଭୁଜ୍ରାମ ପତ୍ର ଖାଉଛି ଯାଉଛି ସେପଟକୁ ଆଉଛି ଏମିତି ଆଉ।
ଏତେ ଚାଲନି କୋଉଠି ଖସି ପଡିବ ଗୋଡ ମଡି ହେଇଯିବ।
ହଁ ତାପରେ।
ନାଇଁ ତମକୁ ସବୁଠୁ ଭଲ କୁହ ତମକୁ ଟ୍ରାଭେଲିଂ କରିବା ଭଲ ଲାଗେ।
ହ
କାଇଁ।
ମତେ ଅନାଉଛ ନା କଣ?
ଆ ମୁଁ କଣ ତମ କଣ ପାଖରେ ଅନେଇକ?
ଓ ନା ଆମ ମତେ ସେଗୁଡା ପସନ୍ଦ ନ କିନ୍ତୁ ବଢିଆ ପସନ୍ଦ ଲାଗେ।
ମାନେ ତମ କୋ୍ଚି ଆନ୍ସର କଣ ଅଧଗତ କୋ୍ଚି ଆନ୍ସର। ଭଲ ଲାଗେ ପୁଣି ଭଲ ଲାଗେନାଇ।
ସେଇଭଳିଆ ଆଉ।
ଆଉ କଣ ଆଜି ରାତିରେ କଣ ଖାଇବା ପିଇବା।
ହାଜି ଦହିିବରା ଆଳୁ ଭର୍ତା।
ଓହୋ।
ଖାଇଛ।
ଦହିବରା ରାତିରେ ଖାଇବ ଦହିବରା ଆଡୁ ବରଟା।
ହଁ ଆଉ ଦହିବଳି ଆଲୁଭର୍ତ୍ତା ଆମର ଏପଟେ ଏଇଟା? ଫେମସ୍ ଯେ ଆମର ଯେମିତି ତମାସ ପଡ଼େ ଯେମିତି ଭାତ ଆଳୁବର୍ତା ଆମର ଏପଟେ ଦହିବରା ଆଳୁବର୍ତ୍ତା।
ହୁଁ। ଉଁ ଭାଇ ଗୋଟେ ମାନେ ଭାବୁଛି ମୁଁ ଏଠ ବସିକି। ମୁଁ ଯ ମୁଁ ଏଠି ବସିକି ଗୋଟେ ଭାବୁଛି ହେଲା। କୃଷକ ମାନ କେତେ କଷ୍ଟ କରୁଛନ୍ତି।
ହୁଁ ହୁଁ।
ମାନେ ଖରା ବର୍ଷା ବନ୍ୟା ମାନେ ସବୁ ଜିନିଷ ସହି। କିବିସି ଚାଷ କରୁଛନ୍ତି ନାଇଁ।
ହଁ।
କେତେ କଷ୍ଟ କରୁଛନ୍ତି କ
ଭୁଲୁନୁ ଗଳି ପଡ଼ିଥାନ୍ତି ପନ୍ଦର ଟା।
ବିନା କୃଷକରେ ବୋଧେ ଆମ ମାନେ କିଛି ଖାଇ ପାରି ନ ଥାନ୍ତି ନାଇଁ।
ଘରେ କୃଷକ ଯଦି ଥାନ୍ତି ଯଦି ନ କରିଥାନ୍ତି ସେମାନେ
ହୁଁ।
ଘରେ, ଘରେ ଘରେ କୃଷକ ହେଇଥାନ୍ତେ।
ବା ଅକ୍ଚୁଆଲି ସବୁଙ୍କର ଜରୁରତ ଅଛି।
ହୁଁ।
କାହା ବିନା ମଣିଷ ମଣି ଆଉ କି ଭଗବାନ କେତେ ଇଏ ଦେଖିଲା ଗୋଟେ ମଣିଷକୁ ଯେତେବେଳେ ମାନେ ଗୋଟେ ପୃଥିବୀ ପୃଷ୍ଟକୁ ପଠଉଛନ୍ତି ଜନ୍ମ ହେଲା ପରଠାରୁ ତା ପାଇଁ ସବୁ କିଛି କରୁଛନ୍ତି ଖାଇବା ପାଇଁ ଠାରୁ ଆରମ୍ଭ କରି କେମିତି କହିବ ନାହିଁ ଭାବେ ବଙ୍କା କେମିତି କଣ ତାର ହୁଏ।
ହଁ।
ଇଏ ହେଲା କଥା ଆଉ।
ଆଉ କଣ କହୁଛ କୁହ।
ଓହୋ ଆକ୍ଚୋଲି ଭଗବାନ ମାନେ କହନ୍ତି ଆଉ କହନ୍ତିନି ଭଗବାନଙ୍କ ବିନା କିଛି ନାହିଁ।
ହୁଁ।
ପାଟି କଣ ହେଇଯାଉଛି କି ଶୁଣିବାକୁ ଇଚ୍ଛା ହଉନି।
କାଳ ବା
ତମରି ତମରି।
ହଁ ଆଁ ସେମିତି କିଛି ନାହିଁ। ଆଉ କଣ କହୁଛ କୁହ।
ନାଇଁ ମୁଁ କଣ କହିବି ତମେ କଣ କହୁନ କିଛି କହୁନ ତମକୁ ଭଲ ଲାଗୁନି କି?
ନାଁ ସେମିତି କିଛି ନାହିଁ ଆଇ ଡୋଣ୍ଟ ଲାଇକ୍ ଦିସ୍ ବଟ୍ ଆଇ ଡୁ ଲାଇକ୍ ଦିସ୍ ମୋର।
କଣ ବୁଝି ପାଇଲନି।
ନାଁ
ଯିବି କାନରେ କହିଦେଇଆସିବି ନା କଣ।
ଆସୁନ।
ହଁ। ହାଲୋ
ହଁ।
ଶୁଭିଲା ଟି କାନରେ କହୁଛି ପା।
ହଁ ଶୁଭିଲା।
ସୁଭିଗଲା କୋଉନ କଣ।
ଏ କହୁନ ମୁଁ ସେତେବେଳେ ଠୁ କହୁଛି ତମେ ଶୁନୁଛ ଗୋଟେ କିଛି କହୁନା ମତେ ଭଲ ଲାଗୁନି ସେ ଚୁପ୍ ହେଇଗଲି।
ମେୟ ଇଟାକୁ କହିଲ ଇଟା କେମିତି ତିଆରି ହୁଏ?
ଇଟା ମାଟି କୋଉ ଇଟା କହିବି।
ହଁ, ଇଟା ମୁଁ କହିଲି କୋଉ ଇଟା ମୁଁ ପରେ କହିବି।
ମୁଁ ଦିଇ ଇଟା ହେଲା ଦିଇ ପ୍ରକାର ଗୋଟେ ହେଲା ସିମେଣ୍ଟ ଇଟା ଗୋଟେ ହେଲା ମାଟି ଇଟା ସିମେଣ୍ଟ ଇଟା ଟା ସିମେଣ୍ଟ ରେ ତିଆରି ହୁଏ ନା କେମିତିଆ।
ମାପ ଦିଆ ହୁଏ ଗଛ ରେ ତିଆରି ହୁଏ।
ନାଇଁ ଏଇଟା ଆମ ଆଡେ ଆଭେଲେବୁଲ ନାହିଁ ଆମର ଦି ପ୍ରକାର ଇଟା ସିମେଣ୍ଟ ଇଟା।
ଆମର ଏ ସିମେଣ୍ଟ ମାଟି ଏଗୁଡା କିଛି ଆମର ନାହିଁ ଆମର ଓନ୍ଲି ପଟା। ଗଛ ଦେଖିଛ ତ।
ହଁ।
ହେଇ ପଟାରେ ଘର ହେବ ପଟାରେ ଘର ଶେଷ।
ବଢିଆ।
ଏଇଥି ପାଇଁ ଆମର ଏପଟେ ଏଇଗୁଡ଼ା ସବୁ ହୁଏ ମନେକର ଯଦି କିିଏ ଗୋଟେ କଣ ଗୋଟେ କାମ ଗୋଟେ ଏମିତିଆ କାମ କରୁଛି। ଯାହା ଦ୍ଵାରା ସେ ଭୁଲ ମାନେ ଭୁଲ ତାକୁ କୁହା ଯିବ ହେଲା।
ହୁଁ।
ତାକୁ ଦଣ୍ଡ ଦେବା ପାଇଁ ଆଉ ସେ ଯଦି ଲୁ ଚିକି ରହିଲା ଘର ଭିତରେ ତାହେଲେ ତା ଘର ନିଆଲିଭି ଲଗେଇଦେବେ।
ତାପରେ
ଆମର କିନ୍ତୁ କୋଠା ଘର।
ଉ ହଁ ତମର ପଟାଘର କଲନି।
ନାଁ ନାଁ ଆମ ପଟା ଘର କାଇଁ କରିବୁ କିଳା କିଳା ବାଟରେ ଯାଉଛି ଆମେ କିଳାକୁ କାଇଁ ଡାକିବୁ।
ଆମର ଏପଟେ ଗଛ ପ ଯେମିତି ବର୍ଷା ପର୍ଷା ହବ ଗଛ ପଛ ଭାଙ୍ଗିଯିବ ଲୋକ ଲୋକମାନେ ଜାଳ ଆଣନ୍ତି ଯାଇକି ରୋଡ ପାଖରୁ। ଆଉ ଗୋଟେ ଗୋଟେ ଲୋକ ଅଛନ୍ତି ଏତେ ବଦମାସ ଲୋକ ଗଛ ଟିଏ ମାନେବଞ୍ଚି ସେ ଯୋଉ ଗଛ ଟା କୁ ହାଣିକି କାଟି ଦଉଛନ୍ତି।
ମୋ ବାପା ପା ଥରେ ଯାଇକି ନା ଏଇଟା ଆମର ହେଇଥିଲା ମାଟି ଇଟା ହେଲା ନାଲି ଇଟା ଗୋଟେ ଗଛ। ସରିଥିଲା ସେ ଭାଟି ଲଗା ହବ ବୋଲି ଗୋଟେ ଠିଆଇଥିଲା ଗଛ ଭାଙ୍ଗି ଦେଇ ପଳେଇଆଇଲି।
ମନା କର ଗଛ ଆମେ ମଣିଷ ବିନା ଗଛରେ ଏଇଥିପାଇଁ ଗଛ ଆଜିକାଲି ଚାରିଆଡେ। କୋଉଠି ଫ୍ୟାକ୍ଟ୍ରି କୋଉଠି ଘର। ଖାଲି ଆଉ ଜାଗା ନାହିଁ ଆଉ ଗଛ ପଛ ଲଗେଇଲେ ସିନା ମଣିଷ ବଞ୍ଚିବେ।
ନାଇଁ ମୁ ବଞ୍ଚିନାହାନ୍ତି ବଞ୍ଚିବା ଆଗକୁ ପୁଣି ଆଉ।
ମତେ ଲାଗୁଛି ଆଗକୁ। ମୁଁ ଗୋଟେ କୋଉଥିରେ ପଢିଛି ଯଦି କଣ ମାନେ। ଯଦି କଣ ଯଦି ଖାଇ ମଣିଷ ପାଖରୁ ସବୁ ବି ସରିଯିବ। ଆ ମାନେ କାହଁକୀ।
ସରୁ ଡାଲି ଏମତି ସବୁ।
ହଁ ସାଇଣ୍ଟିଷ୍ଟ ମାନେ କହିଛନ୍ତି ଯେ ସେମାନେ କେତେ ଦିନ ଯାଏଁ ରଖେଇଦେବେ। ବଞ୍ଚେଇକୀ ଖାଇବାକୁ କଣ ସବୁ ଯେତିକି ଯ। ମନେ ପଡୁନି କି ପ୍ରୋଜେକଟ ନା ଟା କଣ।
ଓୁଁ ହ ଏ ମୁଁ ବୋଉ ଡାକିଲାଣି ମୁଁ ଯାଉଛି କଣ କହୁଛ।
କାହିଁକି ବା।
ଯାଉଛି ମୋ ବୋଉ ଡାକିଲାଣି ଆଉ।
ଓ ନାଇଁ ନାଇଁ କାହଁ ଆଉ ଟିକେ ରୁହ ହଁ।
କଣ କରିବି ତମ ସହ କଥା ହେଇିକି।
ମୋ ପା ପ୍ରୋଜେକ୍ଟ ଟା ଟିକେ କରିଦବ ନା ନାଇଁ କହିଲ।
ହଁ ତମେ ପଠଉନ କଥା ହେବାର କଣ ଦରକାର ପ୍ରୋଜେକ୍ଟ ତ ହବ କଥା ହେଲେ କଣ ହେଇଯିବ ପ୍ରୋଜେକ୍ଟ।
ତମକୁ ଯଦି ଗୋଟେ ଲୋକ କହିବ ଯେ ତୁ ମତେ କନଭିଂଷ୍ ମୁଁ ଏଇ ଜିନିଷଟା ନେବି ମାନେ ମୁଁ ଏଇଟା ତମକୁ କହିବି ଏ ଫୋନ୍ ଟା ମତେ
ନାଇଁ ତମେ ମୋ କଥାର ଉତ୍ତର ଦିଅ ହାଲୋ।
ହୁଁ ହୁଁ କୁହ।
ତମେ ମତେ ପ୍ରଥମେ ଉତ୍ତର ଦିଏ କଣ କୋହୁଥିଲି କହିଲ।
ଆଜି ନ କଥା ହେଲେ କଣ ହବ? ଆଣ୍ଡ ଦେଖ ତମ ତମେ ଯଦି ଏଇଆ କହିବ କଲ୍ ଟା କା ସେ ତମକୁ ମନା କରିବି ନା କଣ ଇଏ କାଟିଦେବି ନା ଆଉ।
ନା ହଁ ମୁଁ ସେଇ କଥା କୋହୁଥେଲି ମନେକର କଣ କୋହୁଥିଲି ଭୁଲିଗଲୁ ଫୁଣି।
ସେମିତି ଭୁଲା ମନ କେମିତି ରଖିଚ।
ହଁ ପ୍ରୋଜେକ୍ଟଟା କଣ କଥା ହେଲେ କେବଳ କରିହବ କଥା ହେଲେ ହବ ନହେଲେ ନାଇଁ।
ଆରେ ତମର ଯଦି ଦରକାର ପଡିବ ଆଟଲିଷ୍ଟ ମୁଁ ଲାଇନରେ ଅଛି। ସଜେଷ୍ଟ କରିବି ଯେ ନାଇଁ ମୋ ପ୍ରୋଜେକ୍ଟା ଏମତି କର ମୋର ଲାପଟପ୍ ନାହିଁ ବୋଲି ମୁଁ ତମକୁ କୋହୁଚି। ମୋର ଯଦି ଲାପଟପ୍ ଥାନ୍ତା ମୁଁ ତମକୁ କହିନଥାନ୍ତି।
ମୋର ଆଇକୁଂ କଣ ମ୍ୟାଥ୍ ବୁକ୍ ଅଛି ବୋଲି ତମେ ଏଇଗା ଆଇ ପ୍ୟାଡ୍‌ ଅଛି ବୋଲି ତମେ ମତେ ଖାଲି କହିଦୋଉ ତମର ଏଇଗା ନଥାନ୍ତା ତମେ ତ ବାସି ପାଡରେ ତମେ ତ ମତେ ତ ପଚାରି ନଥାନ୍ତ।
ନା କାଇଁ ପଚାରିବିନି ତମ ପାଖରେ କାମ ନାହିଁ ତମକୁ କାଇଁ ପଚାରିଥାନ୍ତି।
ହୋଉ ମୁଁ ତା ମୁଁ ତାହେଲେ ଜାଣିଲି ଏମିତିଆ ମଣିଷ ଦୁନିଆରେ ଅଛନ୍ତି।
ଆକଚ୍ୟୁଏଲି ମଣିଷ ମାନେ ସେଇଆ ମୁଁ ମୁଁ ସତ କଥା ସବୁ। ଆକୁଚ୍ୟୁଏଲି ରିଲସ୍ ମୁଁ କୋହୁଚି ତମେ ସବୁ ବେଳେ ଅନେଇ ଥିବ ମଣିଷ ମାନଙ୍କର କାମ ଯୋଉଠି ମଣିଷ ସେଇଠି। ଯୋଉଠି କାମ ନଥିବେ ମଣିଷ ସେଠି ନଥିବେ।
ହଁ ଭାଇ ଦୁଃଖ ମାଡିଲା।
ହୁଁ।
ହ୍ୟାଲୋ।
ହୁଁ କୁହ କୁଅ।
ନାଇଁ କଣ କହିବି ତମେ ତ କିଛି କୋହୁନ ନା।
କଣ? ମୁଁ ଏତେ କଥା କୋହୁଚି ତମେ କିଛି ବି କୋହୁନ। ଆକଚୋଲି ତମ ପ୍ରୋଜେକ୍ଟ କରିବାକୁ ଇଚ୍ଛା ନାହି ଯଦି କୋହୁନ? ମନରେ ରଖିକି କିନ୍ତୁ କାଇଁ ଏମିତି ମନା କ-କରୁଚ।
ସେଇ କଥା ପା, ଖାଆନ୍ତ କି ଗୋଟେ କଚଡା ଯଦି କୋଉଠି ବସିଥାଅ।
ଅଭିଶାପ ଦୋଉଚ। ନା ନା ଅଭି-ଅଭିଶାପ ଦିଅନାହିଁ।
କାଇଁ?
ଅଭିଷାପ ଦେଲ କଣ ଭଲ।
ନାଃ ଖରା ପଡିଚି।
ଆ ନିଜ ଉପରେ ପଡିବ।
ମୋ ଭୋଉଣୀ ଆଇଲାଣି ମୋ ପଛେ ପଛେ। ପଳେଇଲା କୋହୁ କୋହୁ ଆଇଥିଲା ଡରେଇବାକୁ ହୁଁ।
ଓ ହୋ।
ଯାହା ହେଲେ କାହିଁ ଏଠି ଅଛୁ ଗଲୁ ଗଲୁ ଗଲୁ ଯା ହୁସ୍।
ହୋଉ ଯାଅ କଣ କର ହେଲା ମୁଁ ରଖୁଚି ଆଉ।
ଆଉ କଣ ସତରେ ତମେ ଉଁ କୋହୁଚ ନା କଣ।
ହଁ ପା ସତରେ କୋହୁଚି ରଖୁଚି। ତମେ ଯାଅ ତମ କାମ କଣ ଅଛି କର।
ନାଇଁ ନାଇଁ ମୁଁ ଆଜି ଜାଣିନି ଯାହାବି ହେଲେ ଆଜି ଚବିଶଟା ଯାଏଁ ହବ ତାପରେ ଯୋଉ କଥା।
ଓହୋ ହଉ ହଉ ମୁଁ ରଖୁଛି ହେଲା।
କଣ କହିଲ ନାଇଁ ନାଇଁ ଶୁଣ ମୋ କଥା ଟା ଶୁଣ ତମେ। ତମେ ଏଇଟା ମନେ କର ଗୋଟେ ଜାଗାକୁୁ ଯାଇଥିବ ତମ କାମ ସରିବନି ତମେ ପଳେଇ ଆସିବ।
ମୋ ମବାଇଲ କାମ ସରି ନଥିବ ପଳେଇ ଆସିବି ବୋଲି କାମ ଟା କରିକି ଆସିବି ନା।
ଏକ୍ଜାକ୍ଟଲି ସେଇ କଥା ମୁଁ ତ ସେଇ କଥା କହୁଛି ଏତେ ଟେନସନ ଗୁଲିଗୁଲିଆ କାଇହିଁହୁଛ କହିଲ।
ହଁ।
ମୁଁ ଗୁଁ ଗୁଣ୍ଡୁ କହିଲୁ କଣ କହିଲା।
ନାଇଁ ଏ କଣ ହଉ ଏମିତିଆ କଥା ସବୁ।
ହଁ ଏବେ ଯେ ବାଟକୁ ଆସିଲ। ଫୁଲିଆ ହଉ ରଖୁଛି ବାଏ ବାଏ ବାଏ।